ହାଲୋ ହାଲୋ।
ହାଁ ଏଇ ମୁଁ କହିଲି ଭାଇ ଇ ତମର ଘରଟା ଯଉ କାମ ହଉଥିଲା। ଆଉ କାମ ଛିଡ଼ିଲାଣି?
ଆମ ଘର କାମ ଅ ନାମ କାମ ସରିବ କଣ କାମ କଣ ଘର କାମ କେବେ ସରେ?
ଏତେବେଳୁ ଘର ହଉଥିଲା ତିଆରି ନା। ହଁ ନୂଆ ତିଆରି ହଉଥିଲା ଆଉ।
କୋଠାଘର ଗୋଟେ ଏମିତିଆ ଜିନିଷ ସେ କାମ କେବେ ସରିବନି। ସେତିମି ଚାଲିଥିବ ସବୁବେଳେ ଆଉ ଘର କାହିଁକି କଣ ମିସ୍ତ୍ରୀ? କିଛି ଦରକାର ଥିଲା ନା କଣ?
ହଁ ମିସ୍ତ୍ରୀ ଦରକାର ଥିଲା ମିସ୍ତ୍ରୀ ତ ମିଳୁନାହାନ୍ତି ଆଉ ସେଥିପାଇଁ
ଆମର ବା ବଙ୍ଗାଳୀ ମିସ୍ତ୍ରୀ ଆଇଥିଲେ ଏକନମ୍ବର ମିସ୍ତ୍ରୀ ପୁରା ଛାଞ୍ଚ ପକେଇ ଘର କରୁଛନ୍ତି। ଖାଲି ପୁରା ଚିକ୍କଣକାମ ତାଙ୍କର ପୁରା।
ହଁ ଆଉ ଏକ ମିସ୍ତ୍ରୀ ମିଳୁନାହାନ୍ତି କିଏ ଗୋଟେ ଆଠଟା ବେଳେ ଆସିୁଛି କିଏ ନଅଟା ବେଳେ ଆସିଛି ଏମିତି କରୁଛନ୍ତି।
ମିସ୍ତ୍ରୀ ମିଳୁନାହାନ୍ତି ମିସ୍ତ୍ରୀଙ୍କର ରେଟ୍ ଯେଉଁ ବଢ଼ିଗଲା ଲେବରଙ୍କର ଆଉ ତାଙ୍କର ହାତ ମାରି ହେଉନି ତାଙ୍କୁ କହି ହେଉନି କିଛି। ମିସ୍ତ୍ରୀ ଯୋଉ ହଁ। ଖରା ଯୋଉ ମୁଣ୍ଡ ଫଟା ଖରା ହେଉଛି ତ ଲୋକ ରହିପାରୁନାହାନ୍ତି। ଡରିକି ପଳଉଛନ୍ତି କିନ୍ତୁ ଏଥିପାଇଁ ବାହାର ପାଇଁ ବଙ୍ଗାଲୀ ମିସ୍ତ୍ରୀ ଟିକି
ଆଉ ଗାଁ ର ମିସ୍ତ୍ରୀ ସିଏ କଣ କରିବେ? କହିବେ ଖାଇବୁ ପିଇବୁ ସବୁ କରିବୁ କିନ୍ତୁ ପଇସା ଅଧିକା କାମ କରିବାର ଠିକ୍ ଠାକ ନାହିଁ।
ହଁ ପା।
ଗାଁ ମିସ୍ତ୍ରୀଙ୍କର ଆଉ ମାନେ ଏମିତି ଗୋଡ଼ ଲଗଉଛନ୍ତି। ଆମର ପୁରା ପାଷ୍ଟେ ପାଷ୍ଟେ ଡାକିଲୁ ଯୋଉ ହଇରାଣ କଲେ କହିବେ ଆମକୁ ଚୂଡ଼ା ଦିଅ କଦଳୀ ଦିଅ। କିଏ କହିବ ମୁଁ ଇଟିଲି ତରକାରୀ ଖାଇବି ବାରଟା ବେଳେ କହିବ ଗରମ ନା ହେଉଛି ଆମେ ଟିକେ ଖାଇସାରିଲେ ପୁଣିିକହିବେ ଆମେ ଟିକେ ଗଛପାଖରେ ବସି ପବନ ଖାଇବୁ।
ସେଇଆ ଖରା ହଉଛି ଆଉ ତାଙ୍କୁ କିଛି କହିହବନି।
ତାପରେ ଯେମିତି ବାରଟା ବାଜିଲା ଖରା ହଉଛି ଯାଉଛୁ ଆମେ ଚାରିଟା ବେଳକୁ ଆସିବୁ। ଚାରଟାରୁ ଛଅଟା ଦୁଇ ଘଣ୍ଟା କାମ କରିଦେଲେ ଦିଅ ସନ୍ଧ୍ୟାବେଳକୁ ଦିଅ ଆମକୁ ପଇସା ଆମର। କାମ ଦେଖିଲା ବେଳକୁ ଯୋଉଠି ସେଇଠି ଦି
ହଲୋ ବଙ୍ଗଳୀ ମିସ୍ତ୍ରୀ।
ଦୁଇ ତିନି ବଙ୍ଗାଳ ମିସ୍ତ୍ରୀ ଏମତି ବି ଡାକିଲେ ବି ସେ ଆସ ତା ସ ଠିକ୍ କରି ଦିଆହଉ। ତାଙ୍କୁ କୁହାଯାଇଥିବ ଭାଇ ଆମର ଏତିକି ସ୍କୋୟାର ଫୁଟ୍। ଏତିକି ଏତିକି ଜାଗା ଏ ଏୟଆ ହବ।
ହ
କେଉ କଛି ତା କ ସ୍କୋୟାର ଫିଟ୍ ହିସ କରିଥିଲା ଆମର ଏତେ ସ୍କୋୟାର ଫିଟ୍ ଆମେ ଏମିତି କରି ପୁରା ଫିନିସିଂ କରି ତାଙ୍କୁ ଚାବି ଧରାଇ ଦବୁ।
ହୁଁ ଆମର ବି ଘରଟା ଛାତ ପଡ଼ି ପାରୁନି। ସାତଟା ପଢିଲେ ମିସ୍ତ୍ରୀ ଖୋଜିବା ମିଳୁନାହାନ୍ତି ମିସ୍ତ୍ରୀ। କେତଟା ବଢେଇକୁ ବଢେଇିବା ଲେଟ୍ ହଉଛି।
ତ ଛାତ ଯେମିତି ସେମିତି ପକି ତାଙ୍କୁ ଖାଲି ପ୍ଲାଷ୍ଟର ଦେଇଦି ତ ସେ ଖାଲି ପ୍ଲାଷ୍ଟର କରିନି। ଆଉ ମେଟ୍ରାଲ ଦେଇ ଏ ନର ପଷ୍ଟ କରିବ ହଁ।
ରାମାୟ ଏକର ଜଣେ ମିସ୍ତ୍ରୀ କରୁଥିଲେ ତାଙ୍କ ଧରା ଛନ୍ଦଉନାହାନ୍ତି। ସବୁବେଳେ କହୁଛନ୍ତି କାମ କାମ ଲେବର ମିଳୁନାହାନ୍ତି। ଆଉ ମଜରେ ଦେଲେ ତ ଏଇଆ ଆଉ
ମଜୁରୀ ଲସ ମଧୁରୀ ମିସ୍ତ୍ରୀ ଆହୁରି। ଲେବର ଲେବରଙ୍କଠା ମିସ୍ତ୍ରୀ ଆଉ ଟିକେ ହେଇରାଣ କରନି।
ହୁଁ।
ମିସ୍ତ୍ରୀ ସେଇ କାମକୁ ଗୋଟେ କାମକୁ ତିନି ଦିନ ଲଗାଇ ଦେଉଛନ୍ତି ମିସ୍ତ୍ରୀ ମିସ୍ତ୍ରୀଙ୍କ କଥା କାହିଁ କହୁହଛ ସେଇ ମିସ୍ତ୍ରୀଙ୍କୁ ଯଦି ଟିକା ଦେବେ ସି କାମ ଆ ପୁରା ଦିନ ରାତି ବାଡ଼େଇକିରି ତିନି ଦିନ କାମକୁ ଦେଢ଼ ଦିନ ସାରିଦେବେ। ଆଉ ତାଙ୍କୁ ଯଦି ମଜୁୁରିରେ ଦେବ ସିଏ ତାକୁ ତିନି ଦିନ କାମ ଛଅ ଦିନ କରିଦେବେ।
ହଁ ସେଇ ତ ଆଉ ଏଟେ ମିସ୍ତ୍ରୀ ମିସ୍ତ୍ରୀ ମିଳୁନାହାନ୍ତି।
ହଁ।
ଧରିବାକୁ ପଡିବ ଆଉ ପ୍ଲାଷ୍ଟର ପାଇଁ।
ହଁ ହଁ ବଙ୍ଗାଳ ଧର ବଙ୍ଗାଳ ଏମତି କହିବା ମୁଁ ନମ୍ବର ଦେଇଦେବି ମୋ ଭଲ କାମ କରନ୍ତି ସେ ଆମ ଗାଁରେ ବି ବହୁତ ଗର ପଡୁଛନ୍ତି। ଏ ଯଦି ଚାରିଟା ଘର କରିଛନ୍ତି ନାଗାଡ଼ ନାଗାଡ଼ ମୁଁ ଆଉ କେଉଁଠୁ ତାଙ୍କ ଦେଖିଲି କି?
ହୁଁ ହୁଁ। ଆଉ ଆମର ଟ ଦି ହଜାର ସ୍କୋୟାର ଫୁଟ ଗଡଆ ଘର କେତେ କଣ ଖର୍ଚ ଖଣ୍ଡେ ଆସିବ। ସେଇ ହିସାବରେ ତମେ ଆଣିିକି କହିପାରିବ
ଦୁଇ ହଜାର ଶହେରୁୁ ଘର କଣ ମାନେ ଆଗକୁ ଉପରକୁ ଘର କରିବା ପ୍ଲାନ୍ ଅଛି?
ହଁ ଉପରୁ ଘର କରିବା ପ୍ଲାନ୍ ଅଛି।
ଉପରୁ ଘର କରିବା ଯଦି ଅଛି ଯୋଜନା ତାହେଲେ ତାକୁ ଭଲ କି ପିଲର୍ ଦ ବି କରିବାିବାକୁ ପଡ଼ିବ ପକାେଖା ବାର ରୋଡ଼ ଦିଆ ହେଉ
ହୁଁ।
ବେଟ ଯେଉରି ରେଟ୍ ତଥାପି କୋଡ଼ିଏ ତିରିଶ ଲକ୍ଷ ପାଖାପାଖି ଖର୍ଚ୍ଚଛି ଅନୁମାନ। ଆଉ ବି ଯାଇପାରେ। କାମ ନେଇକିରି ଆଉ ମଟେରିଲ ଖାଲି ମାନେ ତାଙ୍କର କଥା କହୁଛ ନା ମେଟେରିଲ ମିଶାଇ।
ସବ ମେଟ୍ରରଲ୍ରଲ ସବୁ ମିଶେଇକି
ହଁ ମେଟ୍ରୋରେ ହେଲେ ତିରିଶ ଉପରୁ ପଳେଇବ।
ହୁଁ ଘରେ ଆମର ବଡ ଫ୍ୟାମିଲି ଗୋପରୁ ଘରଡରେ ଏମି ଯକୁ ପଡିବ।
ଆଜ୍ଞା?
ଏଟା ଆମର ବଡ ଫ୍ୟାମିଲି ଟା ଉପରକୁ ଯେମିତି ଯାହା ହଉ ଘର କରିବାକୁ ପଡିବ।
ଆଉ ଉପୁରୁକୁ କଲେ ହିଁ କମ୍ ଖର୍ଚ୍ଚ ତଳେ କଲେ ଯୋଉ ସେ ନିଅଁରେ ପଇସା ଯିବ ପୋଥା ହବ ସେ ଘର ପୁଣି ତାକୁ ପୋତ୍ ତ ତାକୁ ପୁଣି ମେଜିଆ କର ଆଉ ଏତେ ପାଲା ଗ ଆଉ ଉପର କରିଦେଲ କାନ୍ଥ ଚାରିପାଖ ଦେଇ ଛାତ ପକେଇଦେଲ ସରିଲା। ଟାଇଲି ପକେଇଦେଲ କାମ ଶେଷ। ଏପଟା ମହିସାବରେ ବହୁତ କମ୍ ଖଚ।
ଆ
ହଁ ମୁଁ ସେ ଉପରକୁ କରିବି ବୋଲି ଯୋଜନା କରୁଛି ସେ ତଳଟା ସରିଲେ ଆଉ ସେ ଉପରେ ହିଁ ହବ। ଆଉ ତାଙ୍କର ଯଦି ଖାଲି ହେଲେ ସେମାନଙ୍କର ସ୍କୋୟାର ଫୁଟୁ ତେ ନିଅନ୍ତି ଅ ଏଁ ଦୁଇଶହ ନା ତିନିଶହ ଏମିତି କଣ ନିଅନ୍ତି ବେପାରକୁ ତାଙ୍କର। ତାଙ୍କର ସ୍କୋୟାର ଫୁଟରେ ହିସାବ ହବ।
ଆଉଟେ ତହିବା କହିବା ପାଇଁ କଁ ସେ ରହିବେ ଯିବା ଆସା କରିବେ ନା ଏଇଠି ରହିବେ? ମୋର ତ ତମ୍ବୁ ଗୋଟେ ଆଣିବି। ଏଇ ରହିବା ପାଇଁ ତମ୍ବୁ ଟାଣିକି ରହିବେ ନା ଯିବା ଆସା କରିବେ?
ନାଇଁ ନାଇଁ ଯିବା ଆସିବା ସେ କରନ୍ତିନି ସେ ଆଗ ତାଙ୍କର ଅଁ କଥାଆର୍ତା ହେଇଗଲା ଫାଇନାଲ୍ ହେଇଗଲା ସେ ତାଙ୍କର ତାଙ୍କର ଲେବର ସବୁ ଡାକିଦେବେ ତାଙ୍କର ମେଦିନୀ ପୁରକୁ ଡାକିଦେବେ ସମସ୍ତଙ୍କୁ। ଡାକିଦେଇ ସିଏ କଣ କରିବେ କହିବେ ପାଲ ମାଗିବେ କହିବେ ଆମକୁ ଦିଅ ଆମେ ଏଠି ଟମ୍ବୁପୁରୁ ସେଥିପାଇଁ ତମ୍ବୁ କରିଦେଇକି ଦିଖଣ୍ଡ ବାଉଁଶ ମାଗିଦେବେ ସଇଲା। ତାଙ୍କର ରୋଷେଇବାସ କରି ସବୁ ନିଜେ ନିଜେ ତାଙ୍କର ଖାଇବେ ତାଙ୍କର ଯେତେବେଳେ ଇ ଥାପି ସେ ତାଙ୍କର କାମ କରିବେ।
ହୁଁ ଆଉ? ଏମାନେ ପରିବା ଫରିବା କିଣକି ଦବାକୁ ପଡିବ ତାଙ୍କୁ ନା ସେ ତାଙ୍କର ସବୁ ଆଣିବେ?
ନାଇଁ ନାଇଁ ସିଏ ତାଙ୍କର ସବୁ ସେଇଥିରେ ସେ ତାଙ୍କର ଖାଲି ଦେଖେଇଦବ କୋଉଠି କାନ ହାତ ଫଟ କୋଉଠି କଣ ହଏ? ସେ ତା ସବୁ ଜିଷ ଗାଡି ଫାଡି କେତବେଳେ କଣ ଟିକେ ମାଗିବେ ସେଟା ତ ସ୍ୱଭାବିକ କଥା ସେ ଦୂରରେ ଟିକେ
ହଁ ପାଖରେ ତ ହାଟ ଅଛି ବି ହାଟ ଆରାମସେ ଆସି କରିପାରିବେ।
ହଁ। ହଁ ତମର ତ ପାଟ ସୁବିଧା ଅଛି ତାଙ୍କର ହାଟ କରି ଖାଇବେ ବଢ଼ିଆ ତାଙ୍କର। ଆରେ ଆମର ରୋଷେଇ କରି ଖାଇବେ ତାଙ୍କର ସକାଳୁ ପଖାଳ ଖାଇଦେଲେ ସେ ତାଙ୍କର ସକାଳୁ ଲାଗିବେ ଏକାଥରେ ଛଅଟା ସାତଟାରୁ ଏକାଥରେ ରାତି। ଆଉ ତାଙ୍କର ଜଣେ ରହିବ କେବଳ ରୋଷେଇ କରିବା ପାଇଁ। ହଁ।
ହୁଁ। ଆଉ ତାଙ୍କ ନମ୍ବର? ତାଙ୍କ ସାଙ୍ଗେ ଟିକେ କଥା ହେବେ ତାଙ୍କ ନମ୍ବର ଟିକେ ଦେବେ ଆଉ।
ହଁ ହଁ ନମ୍ୱର ଟା ଭଲ କାମ ସେ ଆମର ଆଉ ଯୋଉ କାମ ବାକି ଅଛି ଆଉ ଟିକେ ପଇସା ପ୍ରୋବ୍ଲେମ୍ ହେଲାଠୁ ଆମେ ଏବେ ଅଧାରୁ ବନ୍ଦ କରିଛୁ ସେ ଆଉ ଟିକେ କରିବେ। କାମ ହଁ। ସମାନ ସବୁ ଜିନିଷ ସବୁ ପଡ଼ିଚି ଏଠି ହଁ।
ହୁଁ ଆଉ ପଇସା କଣ ପଇସା ପତ୍ର ଫାଷ୍ଟ ନେଇଯିବେ ନା କାମ ସରିଲା ବେଳେ ନେବେ?
ପଇସା ସେ ଆଡଭାନ୍ସ ନେବେ ନା କିଛି କିଛି କାମ କରିବେ ନେଇ ଚାଲିବେ। ଅଳ୍ପ ଅଳ୍ପ କାମ କରୁଥିବେ ନଉଥିବେ କାମ କରୁଥିବେ ନଉଥିବେ ଏଇଭଳିଆ।
ଆଉ ଯଦି ଆମେ ଚାହିଁଲୁ ଫାଷ୍ଟଟା ଦେଇଦେଇକି କି ଲାଷ୍ଟ ଦେଇଦବୁ? ଏକାଗ୍ରଳ ନାହିଁ ସେମିତି କରିବେ କି ନାହିଁ।
ହଁ ହଁ?
ମୁଁ କହିଲି ଆମେ ଯଦି ଚାହିଁବୁ ପଇସା ଦବା ପାଇଁ ଫାଷ୍ଟ ଦେଇଦବୁ। ନଲେ ଲାଷ୍ଟରୁୁ ଦେଇଦବୁ କାମ ସରିଲା ପରେ।
ଆପଣଙ୍କୁ ଫାଷ୍ଟୁ କିଛି ପଇସା ଦେବାକୁ ପଡ଼ିବ ଚାଷିବା ପୂର୍ବରୁ ସେ କହିବା ଆମେ ଆମେ ମିସ୍ତ୍ରୀ ଲେବର ଭ ଡାକିବୁ ତାଙ୍କୁ ଆଡ଼ଭାସ ଦେବୁ ସିଏ ଆସିବେ। ହେଲା ଆଡଭାନ୍ସ କିଛି ଦେଲେ ପ ତାଙ୍କୁ। ର ଆମ ସେ କହିଦେଲେ ଧର ସ୍କ୍ୋୟାର ଫିଟ ଶହେ ଟଙ୍କା ସ୍କ୍ୱାର ପୁଟ୍ ଶହେ ଟଙ୍କା ହେଲେ ହଁ ଆପଣ ହସାର ଲ ଦଶ ଲକ୍ଷ ଲକ୍ଷେ ଦୁଇ ଲକ୍ଷ ଯାହା ହଉଛି ଆପଣ ଗୋଟେ ହିସାବ କଲେ। ଦଶ ହଜାର କୋଡିଏ ହଜାର ଏମତି ଦେଇଦଲେ ସିଏ ତାଙ୍କର ନେଇକି ତା ଲେବଲ ଡାକି ଆରମ୍ଭ କଲେ। ହଁ ତା ଧର ଆମର ନିଅଁ ଯାଇଗଲା। ସେ କିଛି ପଇସା ତାପରେ ଦେଖିଲେ ଆପଣ ଦେଖୁଛନ୍ତି କାମ ହେଉଛି କିଛି ହଁ ସେଇ ହିସାବରେ ଦେଇଛି ଚାଲିଥିଲବେ ମଝିରେ ମଝିରେ ଏମିତି ସିଷ୍ଟମ୍ ଆଉ। କଣ ଖାଲି କେତେ ଦେଲେ ନେଲେ ହିସାବ ରଖିବା କଥା ଆଉ କଣ।
ଆଜ୍ଞା।
ଆଉ ସେଏ ତ ଏକାଥରେ ଆଠ ଦଶ ଆସିବେ ତାଙ୍କର ଆଠ ଆସନ୍ତୁ ଦୁଇ ଆସନ୍ତ ଚାରି ଆସନ୍ତୁ ତାଙ୍କୁ କହିଦେବେ ଆଗରୁ ଟିକେ ନହେଲେ ସେ ଏମିତି ଗୋଡ଼େଇ ଗୋଡ଼େ ସେ ବି ଲେଟ୍ କାକନା ତାର ସାରିଲେ ସ ସେଏ ପୁଣି ଆଉ ଗୋଟଏ ଜାଗାକୁ ଯିବେ।
ହୁଁ ତା ପୁରୁଣା କାମ ସେଟା କ ଯେତେ ଶୀଘ୍ର ସରିବ ହବ।
ଆ କରି ସେ ଲେଟ୍ କରନି ତଥାପି ଆପଣ ଗୋଟେ ଡେଟ୍ ଦେଇ ଯେ ମୁଁ ଏଇ ଋତିରେ କର ପାରୁଛି। ଚେଷ୍ଟତା କରି ମୋତେ ଆର ଭିତରେ ଫିନସିଙ୍ଗ ଦରକକାର ସେ କହ ଆମକୁ ସାମାନ ଦେଇଦିଅ ଆପଣ ତାଠୁ ଆଗରେ ଆମେ କରିକି ଦେବ ଆମର ଦିଇଟା ଲାଗନ୍ତୁ ଚିଟ ସାତଟା ଲାଗୁ ଛଅଟା ଲାଗୁ ଆମେ ଦିନେ ଲାଗୁ ରାତି ଲାଗୁ ଆମେ କରିକି ଦଉ।
ତାଙ୍କ ହିସାବରେ ଆମର ତ କିଛି ନାହିଁ ଆମ ଯଠି ପଇସା ଦବା କଥା।
ହଁ ହଁ ହଁ। ତାଙ୍କର ଏଇଭଳିଆ ସିଷ୍ଟମ୍ ସିଏ ଏମିତି କରିକି ତାଙ୍କୁ କରିଦିଅନ୍ତି ଆ। ଆ ମୋର ବେଳେ ସେୟଆ କଲେ ମୁଁ ଆଗ ପଇସା ଦେଇଥିଲି କିଛି ତାପରେ ଅଳ୍ପ ଅଳ୍ପ ଦେଲି ସେ ତାଣ କରିସାରିଲେ। ଯେତିକି ଆମର ଛାତ ବଢ଼େନି ନିମିଟଲଜ ହେଇକି ଅଛି।
ଆଉ ତାଙ୍କ ସାଙ୍ଗରେ ଟିକେ କଥା ହେବେ ଆଉ ମତେ ନମ୍ବର ଟିକେ ପଠେଇବେ କଥା ହେବେ ଆଉ ହୁଁ।
କହିଦି ବର୍ଷେ ପାଣି ଖାଇଯାଉ ତାପରେ ମୁଁ ତାକୁ ଛାତତ ପକାଇବି। ହ ଛତା ପକ୍ଷୀ ବ ଆଗୁ ଟିକେ ପାଣି ଚାଇଟ କଣଠ କାଣ ହେକି ଏଇ ଗଳି
ହଉ ତ କଥା ହେବେ ଆଉ।
ହଉ ହଉ ମୁଁ ରଖ